ମନିଂ ଆଜ୍ଞା। ଶୁଭିଲା ଭୟସ ଶୁଭୁଚି ଆଜ୍ଞା ମୋ ଭୟସ ଶୁଭୁଚି?
ହଁ ଗୁଡ଼୍ ମୋର୍ନିଂ।
ମର୍ନିଙ୍ଗ ଭଲ ଅଛନ୍ତି?
ହଁ ଭଲ ଆଉ ଆଉ ବ୍ରେକ୍ଫାଷ୍ଟ କଣ କଲେଣି?
ମୁଁ ଚୁଡ଼ା ହିଁ ଖାଇକି ଆସଚି।
ହ ହଁ ତ ଭ ଫେବରାଇଟ ଆଉ।
ଆଜ୍ଞା ସବୁବେଳେ ମୋ କଣ୍ଟିନ୍ୟୁ ଆଜିକି ହେଇଗଲାଣି ଚାରି ପାଞ୍ଚ ମାସ ଭଳିଆ ମୁଁ ଖାଉଚି।
ସିଏ କିନ୍ତୁ ଭଲ ହେଲ୍ଦି ଖାଇବା ହିଁ ହିଁ ଭଲ ସେଟା ଘର ହିଁ ଖାଇବା ନା।
ହୁଁ।
ଆଉ ସେ ଯୋଉ ଜଳି ଖିଆ ଫଳିକିଆ ଖିଆ
ଆଜ୍ଞା। ଆପଣ?
ଆଉ ୱାଇଫ କଣ କରୁଚନ୍ତି ମୁଁ ସକାଳୁ ଚାହା ଖାଇଥିଲି। ଆଉ ବ୍ରେକ୍ଫାଷ୍ଟ କିଛି କରିନାହିଁ।
ଚାରେ କ୍ଷୀର ବସେଇବେନି ଚାହା ଖାଲି କରିକି ପିଇବେ। ଚାରେ କ୍ଷୀର ମିଶିଲା ମାନେ ଏଇଟା ବିଷ।
କ୍ଷୀର ଚା ହୁଏ ଆମର ବେହେରା ଇଏ ନା।
ତ ବୁଝେଇ ବୁଝେଇ ସେ ଶୁଣୁନି ଆଉ। ଚାହା ରେ ବି ଉଇ କ୍ଷୀର ମିଶେଇବା ମାନେ ସେ ପଇଜନ ହେଇଗଲା ଆଉ ସେଟା ହବନି।
ଆମର ସବୁବେଳେ କ୍ଷୀର ଚା ହୁଏ।
ପେନ ବାହାରିବ ଆଣ୍ଠୁଗଣ୍ଠି ପ୍ରୋବ୍ଲେମ ବାହାରିବ। ଏମିତି ପ୍ରୋବ୍ଲେମ ବାହାରିବ।
ହଁ ଏସ ଆଇ ଟି ବାହାରିବ କେତେ ପ୍ରକାର ବାହାରିବ ଆଉ ଖାଇବା କଥା ଖାଇଦଉ ଆଉ।
ପିଲା ଗଲେ ସ୍କୁଲ ଗଲେଣି?
ନା ନା ମୋ ପୁଅ ଯାଉନେଇଁ ତା ଟିକେ ଦେହ ଖରାପ ଯୋଉ ଗୋଡ ଖରାପ ଅଛି ତ। ହଁ ଆଉ ୱାଇଫ କଣ କରୁଥିଲା ଅଇଲା ବେଳକୁ?
ମୁଁ ଆସି କି ଏ ତାର କା ଇଏ ଚାଉଳ ଧରିକି ବାଛୁଥିଲା। ମା ତ କୋଉଠିନ କଥା ହଉଥିଲା ସେ ଚାଉଳ ବଛୁଥିଲା। ନାଇଁ ମୋ ପୁଅ ଟିଏ ସେ ଆଜି ମୋ ଇଏ ଭଉଣୀର ତାଙ୍କ ଭିଣେଇ ଯିଏ ତାଙ୍କ ଆଜି କଣ ହଳଦୀ ସେରିମନି ବୋଧେ ଆଜି କି କଣ ଏମିତି ତ ସେଥିପାଇଁ ସେ ମା ଆଉ ଯ ସେମାନେ ଯିବେ ତ ସେଥିାଇଁ ସେ ଥିଲା ଆଉ ଯାଇନି ଆଜି ସ୍କୁଲ। ନାଇଁ ସେ ପଳେଇବେ ଗାଡିରେ ଯିବେ ଆଉ। ଆଜ୍ଞା ମୁଁ କହିଲ ନାଇଁ ସେ କାରରେ ଯିବେ ତାଙ୍କର ବାବା ନେଇକି ଯିବେ।
ଏଇ ସିଆଡେ ଚଢ଼ନା। ହ୍ୟାଲୋ।
ଆଜ୍ଞା।
ଆଉ ଅଫିସ ପଲେଇଲଣି?
ହୁଁ ହୁଁ ହଁ ଆସି ସାରିଲିଣି ଦଶଟା ସାଢ଼େ ନଅଟାରୁ ଆସି ସାରିଲେଣି ଅଫିସରେ ଅଛି। ଅଛି ଏଇଠି ବସିଛି ଆଉ କଥା ହବା ଟିକେ କଥା ହେଇକି କାମ
ହଁ ହଁ ମୁଁ ଏବେ ଫ୍ରି ହେଲିତ
ଆଜ୍ଞା। ଏବେ କଣ ରୋଷେଇ କରୁଛନ୍ତି ନା କଣ କରିବେ?
ରୋଷେଇ ସରିଗଲାଣି ଭାତ କଲି, ପନିର ତରକାରୀ କଲି, ବଡ଼ିଚୁରା କଲି, କ୍ଷୀର ବସ ଇଛି ଆଉ ଆସଲି ତଳକୁ ଆଉ।
କ୍ଷୀର କଣ ଘର ର ନା ଦେଉଛନ୍ତି?
ନାଇଁ ନାଇଁ ଘରେ।
ଆଚ୍ଛା ଗାଈ ରଖିଛନ୍ତି?
ହଁ।
କେତେ କେତେର କିଏ କରୁଛନ୍ତି ତା କାମ?
ହଁ ଏ ଶାଶୁ କରନ୍ତି ଆଉ।
ଓ ଯାହା ହଉ ଭଲ। କେତେଟା ରଖିଛନ୍ତି?
ଦିଇଟା ଆଉ।
ମୁଁ ତ ଆଣିକି ମୋର ବହୁତ ଲୋଭ। କୁକୁର, ଗାଈ ଏମାନଙ୍କ ପ୍ରତି ଭାରି ଲୋଭ ମୁଁ ଆଣିକି ବାନ୍ଧି ଦେଇ ଥିଲି ଗୋଟେ ବାହାର ଗାଈ ଛୋଟଟେ ବାଛୁରିଟେ ସେ ଡେଉଁ ଥିଲା ଏଇ ଆମରି ଅଫିସ ଆଗିରେ ଛୋଟ ପୁରା ଛୋଟିଆଟେ ରେଡ କଲର ର। ଡେଉଁଥିଲା। ଫାଷ୍ଟ ଫାଷ୍ଟ କିଛି ଆସିଲାନି, ତା ମା ଠୁ ବୋଧେ ହଜି ଯାଇଥିଲା କି କଣ? ସେ ଫାଷ୍ଟ ଫାଷ୍ଟ ଆସିଲାନି ଖାଲି ଚି ଟିକିଲା। ଟିକେ ନୁଗ ତା ପାଖକୁ ଗଲା ମାନେ ଛିଟକିବ, ଏଡ଼େ ଜୋରରେ ଡେଇଁବ ଯେ ତାକୁ ଆଉ ସମ୍ଭଳି ପାରିବେନି। ସେଇଠୁ ଦୌଡିଲା ଦୌଡିଲା ବହୁତ ସମୟ ତାକୁ ଘ ଣ୍ଟେ ଦି ଘଣ୍ଟା ପରେ ତାକୁ ଏଇଠୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ହାତ ଦେଖେଇଲି ଶୁଙ୍ଗିଲା ଯେମିତି ମୋ ହାତ ବିଶ୍ଵାସ ହେଲା ଜାଇଁଲା ଯେ କିଛି କରିବିନି ତାକୁ ସେଠୁ ଧରିକି ଆଇଲି ପୁରା ଘରେ ରଖିଦେଲି।
ହଁ ତାଙ୍କର ଡାଉଟ ହେଇଥିଲା ନା ସେଥିପାଇଁ।
ଆଜ୍ଞା ଆଜ୍ଞା, ସାତ ଦିନ ଖଣ୍ଡେ ପୁରା ରଖିଲି। ସାତ ଆଠ ଦିନ ଭଳିଆ ରହିଲା। ତାପରେ ଜଣେ ଗୋଟେ ଲୋକ ଦେଖିଲି ଯେ ସେ ଲୋକଟି ଖୋଜୁଛି। ମାନେ କଣ ଗାଈ ତାର ସେ ଚରାଏ। ଆଜ୍ଞା, ସେ ଗାଈ ଚରାଏ ତ। ସେ ଦେଖିଲି ମୁଁ ବାହାରେ ଆମରି ଘର ପାଖରେ ଖା ସେ ଖୋଜୁଛି ବୁଲି ବୁଲିକି ଚାରିଆଡ। ଦିଥର ଖଣ୍ଡେ ଦେଖିଲି। ତାକୁ ପଚାରିଲି କହଲା ନାଇଁ ଭାଇ ମୋର ଗୋଟେ ଛୋଟ ବାଛୁରୀ ଟାଏ ହଜି ଯାଇଛି। ଛୋଟ ବାଛୁରୀ ଟେ କେମିତିଆ କଣ ପଚାରଲି ଯେମତି ସେଇଠୁ କହିଲା ଏମିତିଆ ବୋଲି ମୁଁ କହିଲି ନାଇ ଭାଇ ହଜିନି ମୁଇଁ ରଖିଛି। କହିଲା ତମେ କାହିଁ ରଖିଛ? ତ ମୁଁ କହିଲି ମତେ ଭଲ ଲାଗିଲା, ମୋ ପାଖକୁ ଡେଇଁଲା ମୁଁ ଦେଖିଲି କେହି ନାହାନ୍ତି ମୁଁ ଆଣିକି ରଖିଦେଲି। ଏଇଟା ମୋ ଘର ଏଇଠିି ଠିଆ ହେଇଛି। ନାଇଁ ଏଇଠି ଅଛି? ମୁଁ କହିଲି ହଁ, ନା ମୁଁ ଏଇପଟେ ଦି ତିନ ଦିନ ହେଲାଣି ଖୋଜୁଛି। ସେଇଠୁ ଗଲା ଦେଖିଲା ଯେମତି ତା ବାଛୁରୀ ପୁରା ଭଲସେ ତାକୁ ଖାଇବା ପିଇବା ଦେଇ ରଖିଥିଲି। ପୁରା କୁଟା ଫୁଟା ଦେଇକିରି ତା ସାଇଜରେ ର ଶୋଇକି ରହିଥିଲା ସେ ସେଇଠୁ ଆସିକି ଦେଖିଲା ଯେମତି, କିଛି କହିଲାନି ଆଉ ନେଇକି ଗଲା।
ଛୋଟ ଛୋଟ ବେବୀ ମାନଙ୍କୁ ଭଲ ଲାଗେ ରଖିବା ପାଇଁ କି। ଛୋ
ଅଁ ହଁ ହଁ ହଁ ହଁ। ମୁଁ ଆମର ଏଇକା ଛୁଆ ବେଳୁ ଗାଈ ଥିଲା। ମୋ ଜେଜେବାପା ଜେଜେମା ଚାଲିଗଲା ପରେ ଆଉ
ହୁଁ ତାପରେ ଏବେ ବି କେହି କରିବାକୁ ମ ତାପରେ ଆ ଆଜି କାଲିକା ଏ ଏବିକା ଛୁଆ ମାନେ
ହଁ ମଡର୍ଣ ଜେନେରେସନରେ ଏମାନେ ଗାଈ କାମ କରିବେନି। ସେଇଆକୁ ଯଦି ସେମାନେ ଫାର୍ମ କରିବେ। କଣ ନା ମେସିନ ଫେସିନ ଲଗେଇକି ସବୁ କରିକି କରିବେ ଗାଈ ପାଳନ କରିବେ। ସବସିଡି ଦବ ଗଭମେଣ୍ଟ ସେ ସେଟା ଠିକ। କିନ୍ତୁ ଘରେ ରଖିକି ଦି, ତିନିଟା, ଚାରିଟା, ପାଞ୍ଚଟା କରିବେନି ସାରେ।
ହୁଁ
ଏମିତି ହେଇଗଲେ ଟିକେ ଇଂଲିଶ
ମୋ ପୁଅର ଫେବରାଇଟ ତାର ଗାଈ ହିଁ ହେଲା ମୋ ପୁଅର ଫେବରାଇଟ ଜୀବନ। ଗାଈକି ଛାଡିଦେଲେ ସିଏ ଆଉ କାହାକୁ ଚିହ୍ନି ପାରିବନି। ସିଏ ତ ଆସେ କେତେବେଳେ ଆସିବେ କେତେ କେତେବେଳେ ଖାଇବେ। ନାଇଁ ସେ କେତେ କେତେବେଳେ ଆସିବ, କେତେବେଳେ ଖାଇବ, କାଇଁ ଆସିନାହାନ୍ତି, କାଇଁ ଦୁହାଁ ହେଇନି। କହିବ ମୁ ଯାହା ଖାଦ୍ୟ ଜିନିଷ ବଳିବ ଖାଇବନି ଆଇସ୍କ୍ରିମ ହଉ କୁ ରକୁରି ଯାହା ହଉ। ସେ ନବ ସବୁ ନେଇକି ଗାଈ ମାନଙ୍କୁ ଦବ। ତାଙ୍କୁ ଘଣ୍ଟାଏ ନାଖା ଗେଲ କରିବ। ତାଙ୍କୁ ଟିକିଲି, ପାଉଡର କଳା ସବୁ ଲଗେଇବ। ତାଙ୍କ ପଘା ମାନ ସେ ନେଇକି ଥୁଆଇବ। ଯାହା ଘାସ ଫାସ ଶୁଆାଇଥିବ ସବୁ ନେଇକି ଥୋଇବ। ବନ୍ଧା ବନ୍ଧି କରିବ। ସିଏ ଖାଲି ଗପୁଥିବ ଇଏ ଯେମିତି ଗପୁଥିବ ସେମାନେ କଣ କରିବେ ତାଙ୍କ ଜିଭରେ ସବୁ ମୁଣ୍ଡ ମୁ ସଜା
ହଁ ହଁ, ସେ ପୁରା ଗୋଡ ହାତ ସବୁ ଚାଟୁ ଥିବେ, ଦେଖିକି କିଛି ଛି, ତାଙ୍କର ସେ ଚାଲି ତର ସାଙ୍ଗରେୁର ମୋ ଭାଣିଜୀ ସେଇଟା ଡରନ୍ତି। କିନ୍ତୁ ମୋ ପୁଅ ନାହିଁ ମୋ ପୁଅ ଯିବ ଭାରି ସେ ତାର ଆଉଁସା ଆଉଁସି କରିଦିଏ। ପାଣି ଦବ ନେଇକି।
ହୁଁ।
ଏଇନା ପଳେଇଲେଣି ଅଫିସ? ଆଜ୍ଞା।
ହଁ ଭାଇ ଭ ସାର ନଅଟମର ତ ମାଠ
ଆଜ୍ଞା।
ହାଲୋ।
ଆଜ୍ଞା।
ଖାଇଲେ ଆଳୁ ଦମ, ଦହିବରା ଆଣିଥିଲେ। ପଖାଳ ତ ଖାଇଲେ ନେଇକି ଗଲେ ଆଉ।
ଦହବରା, ଆଳୁଦମ ହେଇଠି ପାଖରେ ମିଳୁଛି, ପୁରା ପାଖରେ ଟାଉନ ନା ଗାଁ ଏରିଆ?
ହଁ, ମଁ ଏଇ ଏରିଆ ତ
ଆଜିନନ୍ଦ ପଠଆ କେତେ ବର୍ଷ ହେଲାଣି ରହିଲେଣି?
କୋଉଥିରେ, ମାନେ ମ୍ୟାରେଜ?
ସେଇଠି?
ଏଠି ମୋର ସାତ ବର୍ଷ ହେଇଗଲାଣି ମ୍ୟାରେଜ।
ଆଚ୍ଛା। ଆଚ୍ଛା। ଦୁଇ, ଛଅ, ସାତ ବର୍ଷ ମୋର ଗୋଟେ ବର୍ଷ ଆଗରୁ ଆଉ। ଆଗେ
ଚାଲ
ଆଜ୍ଞା, ମ୍ୟାରେଜ ଲାଇଫ ଭଲ?
ହଁ, ସେମତି ଆଉ। ଗୋଟେ ଗୋଟେଲେ ତ ମେନ୍ ହେଲା ସଵାମୀ ହି ଯିଏ ହାତଟାତ ସିଏ
ଆଜ୍ଞା, ହଁ।
ସିଏ ତାପରେ କି ସିଏ ବି କଣ କରିବ? ଗୋଟେ ସିଏ କାହାର ହବ? ମା ତାଙ୍କର ହବ ନା ତାଙ୍କର କାହାର ହବ, ସିଏ ହିଁ ଟେନସନ ରେ ବେଶୀ ହିଁ ମରନ୍ତି। ପୁଅ ପିଲାମାନେ ନା ସ୍ତ୍ରୀର ହେବେ ନା ମାର ହେବେ। କାହାର ସେ ହେଇପାରିବେନି।
କମ ବୁଝନ୍ତି, କଣ ଆଉ କହିବି? ସେ ବୁଝିବେନି ମା ଯଦି କଣ କରିବ ହଁ, ମା ହେ କହିବ ମୋ ମା ଏତିକି କଣ କହିଲେ ଟିକେ କ୍ଲିନ ନେଚର। ମାନେ ତାର ଟିକେ କ୍ଲିନ ଦରକାର ସଫାସଫି। ମନେକର ଗୋଟେ ଏକଜାମ୍ପୁଲ ଦଉଛି ବାସନ ମାଜିଲା ପରେ ଗୋଟେ ଧଳା ଧାଗ ରହିଯାଏନି ସାବୁନ ର ଯଦି ଭଲସେ ପାଣି
ଦାଗ ନା ସେ ଯୋଉ ମାଜିଲା ପରେ ସେ କଣ ହେଇଯାଏ ଶୁଖିଯାଏ।
ହଁ ଶୁଖିଯାଏ ଯୋଉ ସାବୁନ ର ଗୋଟେ ଦାଗ ରହିଯାଏ ଯଦି ଭଲସେ ହାତ ମରା ନ ହେଇଥିବ। ସେ ସେଇଟାରେ କହିବ। କିନ୍ତୁ ଇଏ କହିବ ହଁ ମୁଁ ହ ତ ମରାଯାଏ। ମାନେ ଧୋଇଥିଲି କିନ୍ତୁ କେମିତି ହେଲା। ତୁ ଦେଖୁଚୁ ତ ସେଇଥିପାଇଁ ହଉଛି। ଝାଡୁ ଟା ମମି କହିବ ଝାଡୁଟା ଏଇ ଏଇଠି ରଖିବୁ ସିଏ ଆଉ ଗୋଟେ ଯାଗାରେ ଥୋଇ ଦେଇଥିବ ଯଦି। ସେଇଟା ଗୋଟେ କଂପ୍ଳେନ୍। ଏଇଟା ଛୋଟ, ଛୋଟ ଜିନିଷ ତମେ ଯଦି
ଛୋଟ ଛୋଟ ବୋଲି ସମ ସମସ୍ତଙ୍କ ଘରେ ନୁହଁ। ତାପରେ ମୋର ଲଭ ମ୍ୟାରେଜ। ଲଭ ମ୍ୟାରେଜ ହେଲା ଭିତରେ ଦେ ଆମକୁ ଟିକେ ଯିଏ ଯାହା କହିଲା ବେଳକୁ ମାନେ ସମ୍ ହଜବେଣ୍ଡ ଟିକେ କଣ କହିଲାବେଳକୁ ବାଧୁଚି ନା। ଟିକେ ତାପରେ ସିଏ ବି ଗୋଟେ ପିଲା କାହାର ହବ। ସିଏ ବି ଜନ୍ମ କରିଚନ୍ତି। ତାଙ୍କର ବି ଲୋଭ ଅଛି। ସିଏ କାହିଁକି ନା ଆମେ କହିବାନି ସିଏ ମୋର ହେଇଯିବ ନା?
ଓ ହୋ। ନାଇଁ ହବ ଟାଇମ୍ କୁ ଅପେକ୍ଷା କଲେ ସବୁ
ସବୁଠୁ ବେଟର କଣ କହିଲ? ଯଦି ଆମେ ଯା ତାଙ୍କ ସାଙ୍ଗରେ ଯଦି ସିଏ ସପୋର୍ଟ ମ୍ଧାମୀ ସପୋର୍ଟିଂ ଥିବେ ହବ ନା। ଦେଖ୍ ଦେଖିବ ତାଙ୍କ ମାଆ ଯଦି କଣ କହୁଛି ନ କହୁଛି ତମେ ତମ ସ୍ଵାମୀଙ୍କ ଆଗରେ ତାଙ୍କ କଥା କିଛି କହିବ ନାହିଁ। ଗଲା ଝଗଡା ହବନି ଗଲା ଶଇଲା। ତା ପରେ ତା ପରେ ସ୍ଵମୀ ସିଏ ଯାହା, କହିବେ ଏ କାନେ ପୁରାଇ ସେ କାନରେ ବାହାର କରିଦବ। ସ୍ଵମୀ ଯେମିତି ସିଏ ତମେ ତମେ ଚାହିଁବ କେମିତି ସିଏ ତମ ସ୍ୱାମୀ ଉପରେ ତମ ତମ ଶାଶୁ ଶାଶୁ, ଶଶୁର ଅଶାନ୍ତି ନ ହଉ, ମାନେ ସିଏ ତାଙ୍କ ବାପା ମା ଯେମିତି ଅଶାନ୍ତି ନ ହୁହନ୍ତୁ, କି ନାଇଁ ମୋ ପୁଅ ଟା ବାହା ହେଇଗଲା ପରେ ବଦଳି ଗଲା ଇଏ ସିଏ।
ହ୍ନାଗ୍ର୍।
ମୁଁ ସିନା ତମୁକୁ ସଜେସନ ଦଉଚି। କିନ୍ତୁ ମୁଁ କିନ୍ତୁ ସେଇଆା ନୁହଁ। ମୁଁ କିନ୍ତୁ ଧରି ପକେଇବି ମୋ ଦେହରେ କଥା ଯିବନି।
କୋ କରିବେ। ସେଇ ଟାଇମ୍ ରେ ଆଉ ସେମାନେ ରହିବେନି ଆଉ କଣ କରିବେ?
ସେ ତ ଅତ୍ୟଧିକ ମୁଣ୍ଡକୁ ଉଁ ଟେମ୍ପରେଚର ଏମିତି ବଢେଇ ଦେବେ ଯେ ହାଇ ଶହେରେ ଶହେ ପୁରା ଶହେ ବ୍ ବା ବଇଆଳିଶି ଡିଗିରି ଲଗେଇ ଦେବେ ପୁରା ଭୋଲ୍ ଟେ ଯେ ଆଉ। ଏଇ ଟାଇପ୍ ର ଆଉ।
ନାଇଁ ସବୁ ଭଲ। କିଏ ଆଉ ଦି ଜଣ, ଦି ଜଣଙ୍କ ଭିତରେ ଚଳିବେ ନା।
କିଏ ଜାଣେ- ଶାଶୁ ମାନେ ହିଁ ଜାଣି ପାରୁନାହାନ୍ତି, ଭବିଷ୍ୟତରେ ଆମେ ହିଁ ତାଙ୍କ କାମରେ ଲାଗିବୁ। କୋଉ ଝୁଅ, ପୁଅ କରିବେ ନାଇଁ। ଆଜି ପୁଅ ଯାଉଛି ବାହାରେ। ଝୁଅ ଯ ଝୁଅ ଆସି ଆସିବ। ଫୋନ ମାଇଲେ ଆସିବ ଦେଖିବ ଚାଲିଜିବ। ଦି, ଚାରି ଦିନି, ଆଠ ଦିନି, ଜେଝା ସଂସାରକୁ ଜେଝା ହେଇ ମୁସ୍କିଲ। ଆଉ ସିଏ ଭାବୁନାହାନ୍ତି ଆମେ ହିଁ କରିବୁ ତ ଆମ ସାଙ୍ଗରେ ପଙ୍ଗା ନେଲା ମାନେ ଭଲ ନୁହଁ। ଆମ ସାଙ୍ଗରେ ଯେତେ ପାଚ୍ ମାଛୋ୍ କରିବୁ ବାଟ୍। ସବୁ କରି ଚଳିଲେ ଭଲ ହବ। ଆଉ ଆମ ସାଙ୍ଗରେ ପଙ୍ଗା ନେଲା ମାନେ ତମ ଭବିଷ୍ୟତ ବେଳୁକୁ ତମର ଯେତେ ହେଲା ବେଳକୁ ଆମକୁ କହିବାକୁ ମୋଉକା ହବ ନା।
ହଁ ହଁ ନିହାତି। ସେତବେଳେ ଟାଇମ୍ ତ ଆସିବ।
ମୁଁ ମନକା ପୁଟୋର ବୁଡଲୋକ ଏବେକା ଜୋ ମାନେ ମୁଁ ଏବ୍। ଏବେକା ଝିଅ। ମୋତେ ଏତେ ଓଲ୍ଡ ମାଇଁଡ୍ ରେ ଚଳେଇଲେ ହବ ନାହିଁ। ଯେ ମୋର ମାଇଣ୍ଡି ଟା କଁ ହଁ
ଚଳିବ ଏତିକି କରିବା ପାଇଁ ଆଉ। ବୁଝିଲେ? ହଁ ଆପଣ ଯାହା କହିଦେବେ ବୁଝିଦେବି। ହଁ।
ମୋତେ ଏବେ ଟୋଣ୍ଟି ଫାଇପ୍ ୟର୍ସ ହେଲା। ମାଇଣ୍ଡ ଟା ଅଣା ମାଇଣ୍ଡି ମ୍ୟାଚିଡେ ଟାଇମ୍ ଅଣା ହଂ ମ୍ୟାରେଜ ସିନା କରିଦେଲି। ହଁ ଦୁଇ। ଓଃ ଯୋଉ ଦୁଇ ହଜାର କୋଡିଏରେ ତ ମାନେ ମ୍ୟାରେଜ ହେଲା। ହଁ ଲଭ ମ୍ୟାରେଜ ହେଇଗଲା ତା ପରେ ଗ୍ରାଜୁଏସନ କମ୍ପ୍ଲିଟ କରିନଥିଲି, ଥାଡୟର ଥିଲା। ଏଇଠି ଆସିକି କମ୍ପ୍ଲିଟ୍ କଲି। ତ ମୁଁ ଏ ହାତ୍ ସ୍ୱାମୀ ଉଁ। ନାଇଁ ନାଇଁ ନାଇଁ ନାଇଁ ମୋର ଗ୍ରାଜୁଏସ କମ୍ପିଟ୍ ମୋର ଓଡିଆ ଅନର୍ସ ଥିଲା ଆଉ। ମୋର ଆଡ୍ସ୍ ଆଉ ଝନ୍, ଝନ୍ ଆଉ କଣ କରିବି ତାପରେ ପି। ନା ଆସ ମୁୁଁ ଆଉ ଏତେ ମାଇଁଡ୍ ମେଚର ହେଇନି ଏମଡି ପ୍ଲା ଟିକେ ହେଇଗଲା ଆଉ।
ଥିଲା ଭଲ ବି ଅଛି ଓଡିଆରେ ଆଉ ବିଇଡି ତ କରିଥାନ୍ତେ ହେଇଥାନ୍ତା ପିଜି କରିଦେଇଥାନ୍ତେ।
ଆଉ ବେବି ପ୍ଲାନିଂ ତ ହେଇଗଲା ଗଲା ଆଉ ବେବି ହିଁ ପ୍ଲାନି ହେଇଗଲା ଯେମିତି।
ତ ବଡ ହେଇଗଲାଣି ତମ ବୟସ କୁଆଡେ ପଳେଇଛି କି?
ତା ପରେ ସପର୍ଟ ଦରକାର ଶୁଣ ସମସ୍ତ। ଘରେ ସପୋର୍ଟ ଦରକାର ମାନେ ସେମିତିପୋର୍ଟ ତାପରେ ଆଉ କଣ ମୋର ତାପରେ କମ୍ପ୍ୟୁଟର କମ୍ପିଟ୍ କରୁନାହି କମ୍ପୁଟର ବି ମୁଁ ଶିଖିନାହିଁ ଯୋଉଠି ରହିଯିବା ପାଇଁ ଅଙ୍ଗନବାଡି ହରିକାରେ।
ଆଜ୍ଞା ହଁ ଅଙ୍ଗନବାଡି ୱର୍କର୍ସ ମିଳୁଛି ଠିକ ଠିକ ଏବେ ଏବେ ମାଚ୍ଚ୍ଚ ଛ ମାସ ଖଣ୍ଡେ କମ୍ପୁଟର ଲାଗିବ ଶିଖିବା ପାଇଁ ପିଜି ଡି ସି ଏ ଟାଲି ସାଟିଫିକେଟ।
ହଁ ଟାଟାଡକମେଟ ସବୁ ଉଆର୍କାର ବାହିରିଛି ଆମର ଏ ଆମ ୱାର୍ଡ ରେ ଅଛନ୍ତି ସେମାନେ ସିନା ରିଟାଟମେଣ୍ଟ ନେଲେ ଯାଇକି ତମେ ଆଡ ମାନେ ଥିରେ କରିପାରିବେ।
ତାହେଲେ ଏବେ ପଞ୍ଚାୟତରେ ଲେଭେଲ୍ ରେ ବାହାରିଛି।
ହଁ ପଞ୍ଚାୟତ ଲେବୁଲ ରେ ବାହାରିଛି ମୋ ପାଇଁ ତ ମୋରି ଏରିଆରେ ହେଲେ ମତେ ସୁବିଧା ହବ। ମନେକର ମୋର ଅଲଗା ଏରିଆ ରେ ପହିଲେ। ଆଉ ଏବେ ଶିଶୁ ବାଟିକା ତ ବାହାରିଛି ଅ ପକେଇଥିଲି ସେ ଏମ୍ପ୍ଲୟୀ ହିସାବରେ ମାନେ ଏଇଟା ଗମେଣ୍ଟରେ ମାନେ ସେଣ୍ଟ୍ରାଲ ଗମେଣ୍ଟ ହବ ନାଇଁ ତ ପୁରା ଇଏ ଗମେଣ୍ଟଟ୍ ଷ୍ଟେଟ ଭଳିଆ ରହୁଛିି ଟିକେ।
ଆଜ୍ଞା!
ମାନେ ଆଡେ ରହିବ ଟିକେ ଆଉ। ଏଇ ଟେକେଆରେ ଭଳିଆ ରହିବ ବସ ସେ ଛଅଶହ ସାତ ବର୍ଷ ଇଅର ପିଲା ଶିଶୁ ବାଟିକାରେ। ମାନେ ଆମର କଣ ଅଙ୍ଗନବାଡି ଥିଲା। ଅଙ୍ଗନବାଡିରୁ ଆମେ ଡାଇରେକ୍ଟ ପ୍ରଥମକୁ ଯାଉଥିଲୁ ଏବେ ସାତ ବର୍ଷରେ କ୍ଲାସ ୱାନ୍ କରିଦେନି କି ତ ଡା ଏଠି କଣ ହବ ନା ଏଠି ଅଙ୍ଗନବାଡି ରେ ଦୁଇ ବର୍ଷ ତିନି ବର୍ଷରୁ ପାଞ୍ଚ ବର୍ଷ ଯାଏ ପଡିବ। ପାଞ୍ଚ ରୁ ଛଅ ସେଇ ସ୍କୁଲକୁୁ ଯିବ ମାନେ ଦଶଟା ରୁ ଚାରିଟା ଶିଶୁ ବାଟିକାରେ ପଢିବ। ଯେତେବେଳେ ସାତ ହବ ସେଇଠି କ୍ଲାସ ୱାନ ଯିବ ଯେ ଶିଶୁ ବାଟିକାରେ କଣ? କହିଲ ମାନେ ଟେକକଆର ହିସାବରେ ଓବିଅସ୍ଲି ସିଏ ତାଙ୍କର ଖାଦ୍ୟ ତୁ ସିଆଡୁ ଆସୁଛି। ଆଉ ତମେ ତ ଖାଲି ମାନେ ଜଗିଆ ମାନେ ଛୁଆକୁ ମାନେ ଟେକେକ୍ୟାର ଟା ଖାଲି ଦେଖ କୁଆଡେ ଯେମିତି ଯିବେ ନାହିଁ।